ହ
କଣ, କଣ କରୁଛୁ କଣ?
ଇଆଡେ ବାଇପାସ୍ ଆଡେ ଆଇଛି ଆଉ କଣ କରିବି।
ବାଇପାସ ଆଡେ ଆଇଛୁ?
ହଁଁ।
ଆଉ ଖାଇ ପିଇ ସାଇଲୁଣି?
ହଁ ଖାଇ ପି ସାରିଲିଣି।
ଖାଇ ପି ସାରିକି ନା ବାଇପାସ ରେ ଆଇଛୁ ନା କଣ?
ହଁ।
ଆଉ ଦେହ ପା ସବୁ ଭଲ?
ହଁ ଭଲ, ତୋର?
ମୋର ବି ସେ ଭଲ ଆଉ।
ହୁଁ, ହୁଁ। ଆଉ ତୋ ମାମୁଁ ଦେହ ଭଲ? ନା ତ ଭଣଜା ଯାକିରେ, ତ ଭଣଜା ନା ମାମୁଁ ହବ ବେ, ଓହୋ।
ତା ଦେହ ବି ବି ନିକ।
ନିିକ। ହଁ
ଆରେ ତୁ କୁଆଡେ ଅଛୁ ଏଠେ ଖାଲି ଘିଁ ଘିଁ ଖାଲି ବାଜୁ ଟିକେ ଟିକେ
ହଁ, ତାର କଣ କରିବା।
ନହେଲେ ତୁ ଆଡେ ବା ଆସ ହେରି
କୁଆଡ କୁ ଯିବି।
ଇଆଡେ।
ଇଆଡେ ସୁଭିବନି।
ନା ଇଆଡେ ଆଉ ଶୁଭିବନି ବୋଧେ ତୁ ପାଖରେ ପୁରା ଅଛୁ ନା।
ଓହୋ! ତାପରେ ଆଉ କଣ ଖାଇଲୁ? ତୁ ଆଜି
ମୁଁ କଣ ଖାଇବି, ଆଉ ମୁଁ ତ ଖାଇନି ବର୍ତ୍ତମାନ ଏଇ କିଛି।
ଖାଇନୁ କଣ କରୁଚୁ ବେ?
ମୁଁ ଖାଇକି ଆସିନି। ମୁଁ ଗଲାବେଳୁ ଖାଇବି ନା।
ହୁଁ, ଦିନରେ ଖାଇନୁ?
ଦିନରେ ଖାଇବି ନ ଖାଇଲେ ବଞ୍ଚିପାରିବି ଏପର୍ଯ୍ୟନ୍ତ?
ହଁ ବା ହେଇଟା ତ ତତେ ପଚାରୁଛି।
ଦିନରେ ଖାଇଛି ବର୍ତ୍ତମାନ ତୁ ଯୋଉ ପଚାରୁଛୁ ହେଇଟା ଖାଇନି। ଆଉ ତମ ଆଡ଼େ ଯଯାତ୍ରା କେମତି ହୁଏ?
ଯାତ୍ରା ନଙ୍ଗା ଯାତ୍ରା ହୁଏ।
କେଏନ୍ତି କଣ ହୁଏ ଦେଖିଆ କହିଲୁ।
ଯାତେରା ମାନେ ଗୌରବାଡି। ସାତ ଆଠ ଦଳ। ହେଲା ତାପରେ ମ୍ୟୁଜିକ୍କାଲେ ମ୍ୟୁଜିକ୍କାଲେ ଦି ଚାରିଟା।
ହଁ?
ତାପରେ ଆଉ ସବୁ ବାଜା ସବୁ ପ୍ରକାର ବାଜା ଆଉ। ପୁରା ବଡ ଲାଇନ ରେ ହୁଏ ଆମ ଗାଁ ରେ ଆଉ।
ମାନେ ତମେ ଯୋଉ ପ୍ରସେସନ ଟା ହୁଏ ଏଇଟା ବଡ ସେ ଲାଇନ ପୁରା ଟାଣିକି କରନ୍ତି ଆଉ।
ହ
ଅ ହ
ବଡ ଲାଇନ ବହୁତ ବଡ ଲାଇନ।
ତଥାପି ତମ ଗାଁରେ କେତେ ଭଳିଆ ଲୋକ ରୁହନ୍ତି କି?
ଆମ ଗାଁ ରେ ତିନି ଚାରି ହଜାର ଲୋକ।
ତିନି ଚାରି ହଜାର ଲୋକ?
ହଁ
ପାଞ୍ଚ ହଜାର
ହଁ ଏଇ ଚାରି ପାଞ୍ଚ ହଜାର ରହୁଥିବେ ଆଉ, ବଡ ଗାଁ ଟା ଆମର ଆଉ।
ଓହୋ। ସମସ୍ତେ ମିଳିମିଶି ଚଳୁଛ ତାହେଲେ।
ହଁ ବା।
ମତେ ଇଏ କଲ୍ କଲାଣି
ଆଉ ସବୁ ଲୋକ ସମାନେରେ
ହଉ ଟିକେ ଲାଇନ ରେ ରହିଲୁ
କଣ?
ହଁ, କହ କହ।
କହିଲି ସବୁ ଲୁକ ସମାନ।
ହଁ, ମାନେ ତମ ସାହିରେ ଯ ସବୁ, ହଁ ତମ ସାହିରେ ଯୋଉ ଗାଁ ରେ ସବୁ ମିଳିମିଶି ଚଳୁଚ ନାଇଁ କି?
ହଁ।
ଆଉ ଭଲ ନା ଆଉ ଏତି ମିଳିମିଶି ସବୁ ମାନେ ଯାତ୍ରା ବି ମିଳିମିଶି ସବୁ ସେ ସବୁ କରୁଛ ଆଉ।
ହଁ ବା ନାଇଁ ନାଇଁ ଏକାଠି ନା ସବୁ ଏକାଠି।
ଆଉ ତମ ଇଏରେ କଣ କଣ ଖାଇଲ କଣ କଣ?
କଣ ଖାଇଲ ମାନେ?
ମାନେ ଯୋଉ ତମ ହେଲା ରଜ ଏବେ ରଜରେ କଣ କଣ ଖାଇଲ ପିଠା ପିଠା।
ପିଠା ମାନେ ମୁଁ ପିଠା ତ ଖାଏନି ମତେ ଭଲ ଲାଗେନି ପିଠା ହେଲା।
ହଁ।
ସବୁ କରାହେଇଥିଲା ଚକୁଳି ପିଠା, ମଣ୍ଡାପିଠା ସବୁ କରାହେଇଥିଲା ଆଉ ପୋଡପିଠା
ଆରେ କାଲି କଣ ରଥଯାତ୍ରା କି?
କାଲି ରଥଯାତ୍ରା ନୁହେ ବେ। କାଲି ଇଏ କାଲି ମହରମ୍ ନା କନ ଗୋଟେ।
ଓହୋ ସେଇଆ ମାନେ ସେଇରା ମାନେ କୁହାକୁହି ଚାଲିଥିଲା ତ ସେଇଥିପାଇଁ ଆଉ।
ଓହୋ
ପିଲାମାନେ ଆସିକି କହୁଛନ୍ତି କହୁଛନ୍ତି ଏରେ ରଥଯାତ୍ରା ରଥଯାତ୍ରା। ଆରେ ମୁଁ କହିଲି ରଥଯାତ୍ରା କୁଆଡେ ଏଇନା ହବକି। ରଥଯାତ୍ରା ତ ଜୁନ ଜୁଲାଇରେ ବୋଧେ ନାଇଁ କି?
ଜୁଲାଇ ଷୋହଳ।
ଜୁଲାଇ ଷୋହଳରେ ଯାଇକି ରଥଯାତ୍ରା। ମୁଁ କହିଲି କଣ ଏବେଠୁ ତମର ରଥଯାତ୍ରା ହେଲାଣି କି?
ହଁ ବା। ତୁ ତ କହୁଥିଲୁ ମୁଁ ଶୁଣୁ
ଆଁ
ତୁ ତ ଏଇନା କହୁଛୁ ମୁଁ ଶୁଣୁଛି।
ହଁ ହଁ ଏଠି ତାଙ୍କ ସ୍କୁଲ କାଲି ଛୁଟି ତ। ମୁଁ କହିଲି କଣ ଏମତି ରଥଯାତ ତ୍ର କଲାଣି କି କାଲି କଣ ଉଠେଇଲାଣି କି?
ହଁ।
ଆଉ କଣ କହୁଛ ବା ମାର୍କେଟ ଘାଣ୍ଟି ସାଇଲୁଣି ତାହେଲେ ତୁ।
ଆରେ ଆମ ଗାଡିଟା ବନ୍ଦ ହେଇଗଲା ରେ
ବନ୍ଦ ହେଇଗଲା ମାନେ?
ଯଉ ଗାଡି ମାନେ ବୁକି ହେଲେ ଯୋଉ ଫାଷ୍ଟ ଯୋଉ ଆଣିଲା ବେଳେ ଯୋଉ ଗୋଟେ ଲେଖା ପଢା ହୁଏ।
ହଁ
ତାଙ୍କ ବାପା ଦଶଖତ ମାଇଲେନି।
ଓହୋ ହେଇଥିପାଇଁ ମାନେ ଆଣିପାଇଲେନି।
ହଁ ତାଙ୍କ ବାପା କହିଲେ ମୁଁ ଦସ୍ତଖତ ମାରିବି ମୋ ରାସନ କାର୍ଡ କଟିଯିବ। ଆଉ ତୁ ଗାଡି ଆଣିବୁ ଯେ ମୁଁ କଣ ରାସନ କାର୍ଡ କାଟିବି।
ଏମିତି କହିଲ ଡାଇରେକ୍ଟ?
ହଁ ବା।
ବାରେ ବା କିିନ୍ତି ତା ବାପା କିରେ ଗୋଟେ ପୁଅର ଗୋଟେ ଉନ୍ନତି କରିବାକୁ ଚେଷ୍ଟା କଲେ ମାନେ ତାଙ୍କୁ ତଳେ ଦାବି ଦଉଛନ୍ତି।
ହଁ ପରା କହୁଛନ୍ତି ତ ଶାଶୁଘର ଲୋକଙ୍କଠୁ ଆଣନୁ। ତ ମାନେ ମୋ ଦିଦି ନାରେ କରିବା ପାଇଁ।
ଓହୋ
ଆମର ଆମ ନାଁରେ କରିବ ଆମ ଆମର ଚାରି ପାଞ୍ଚ ଜଣ ଆମର କଟିଯିବ ନା ନାହିଁ।
ଆଉ ତାଙ୍କର ତାଙ୍କ ପୁଅ ଏତେ କଛି ରୋଜଗାର କରୁଛନ୍ତି। ତାଙ୍କର କଣ ଦରକାର ରାସନ କାର୍ଡ କି।
ଆରେ ତା ବାପାଙ୍କର ତା ବାପାଙ୍କର ରାସନ କାର୍ଡ ଅଛି ଯେ
ହଁ
ତା ବାପାଙ୍କ ଦଶକତ ଲଗାଏ ତା ବାପା ଦଶକତ ମାରିଲେ କଟିଯିବ।
ଓହୋ
ସେ କହୁଚନ୍ତି ରେ ମାନେ ସେ ଦି ଜଣ ଲୋକ ଚାଉଳ ଆଣୁଛନ୍ତି ଯେ କହୁଛନ୍ତି ଯୋଉ ରାସନ କାର୍ଡ କଟିଯିବ।
ଆ ବେକାର କଥା ଖାଲି ତାଙ୍କ ପୁଣି ରୋଜଗାର କରୁଚନ୍ତି ତାଙ୍କୁ ଦଉନାହାନ୍ତି କି?
ହଁ ଦଉଛନ୍ତି।
ଆଉ ରାସନ କାର୍ଡ ତାହାଲେ କଣ ଦରକାର ଯେ?
ହଁ ବା ରାସନ୍ କାର୍ଡଟା କଣ ତମେ ତ ଚାଉଳ କିଣିକି ଖାଉଛ କୋଉଁ ଇଏ କରିକି ଖାଉଛ।
ହଁ ପରା ହେଟା ହିଂସାରେ ବୋଧେ ଏମିତି କରିଦେଇଛନ୍ତି ଆଉ।
କାଳେ ଆଗକୁ ବଢ଼ି ଯିବେକି।
ହଁ କାଳେ ଆଗକୁ ବଢିଯିବେ କାଳେ କଣ ହେଇଯିବେ କି ହେଇଥି ପାଇଁ ଗୋଟେ ମାନେ କରିକିନା ଗୋଟେ ହେଙ୍ଗାମା କରୁଛନ୍ତି ଆଉ ଯାଣିକିନା ଆଉ।
ଆରେ ନିଜ ବାପା ଯଦି ଇନ୍ତି କରିବ ଆଉ ପରଲୁକ କୁ କଣ ବିଶ୍ଵାସ।
ମାନିବାକୁ ପଡିବ ପୁରା ଖତରନାକ୍ ଲୋକ ତାହେଲେ ତ ସେ।
ଆରେ ଗାଡି ଡିଲେଭରି ହେବା ପାଇଁ ଯାଇଥିଲେ ଦଶଖତ ମାଇଲେନି ଯେ ଆଉ କଣ କରିବା?
କଣ କରିବା ଆଉ ସେ ଚିହ୍ନିଲେ ତା ବାପାଙ୍କୁ ଏପାଳି ଆଉ।
ହୁଁ ସେ ଭାବିଥିଲେ ଯୋଉଁ ମାନେ ଗାଡି ଟା ତାଙ୍କ ନାଁରେ କରିଦେଇଥାନ୍ତେ ତାଙ୍କ ନାଁରେ ତାଙ୍କ ନାଁରେ ସିଏ ତାଙ୍କୁ ବୁଝିଥାନ୍ତେ ଗାଡ଼ିଟା ଆଉ।
ଓହୋ।
ବୁଝିଥାନ୍ତେ ଗାଡି କଣ କମ୍ପାନୀ ଫମ୍ପାନୀ ଲଗେଇକି ସିଏବି ସିଏବି, କଣ?
ମାନେ କହିଲି ଯୋଉଁ କମ୍ପାନୀ ପାଇଁ ଲଗେଇଥାନ୍ତେ
ହୁଁ
ତ ଏଇ ମାସକୁ କେତେ ଭଳିଆ ପାଇଥାନ୍ତେ?
ମାସ କୁ ପଚାଶ ଷାଠିଏ ହଜାରେ।
କମ୍ପାନୀ ରେ ଲଗେଇଥିଲେ ଖାଲି ଗାଡିଟାକୁ?
ଆରେ ଆଉ ଗୋଟେ ଗାଡ଼ି ଲାଗିଚି।
ଓହୋ ହେଇଟା ବି ଲାଗିଛି ହେଟା କି ଗାଡ଼ି?
ସେଇଟା ଇନୋଭା ଟା।
ଇନୋଭା ଟା ଲାଗିଚି କେତେ ହଜାର ଟଙ୍କା ପାଉଛନ୍ତି ଏଟା?
ସେଇଟା ହେ ପଚାଶ ଷାଠିଏ ହଜାର ବୋଧେ ଏଇଟା ଟିକେ ବେଶୀ ପାଇଥାନ୍ତେ ଆଉ।
ହୁଁ ଆରେ ଆମେ ତ କଲେ ଏମିତି ବଢିଆ ହବନା।
ଆଉ କା ଚିହ୍ନା ଦରକାର ହେଲେ କମ୍ପାନୀ ଆଉ।
ହଁ ଚିହ୍ନା ନହେଲେ ହବନି।
ସେ ଫୁଣି ବହୁତ ଆଗରୁ ସେ ଗାଡି ଚଲଉଥିଲେ ହେଠେ ହେଲା। ସେ ବୁଝି ବୁଝି ନେଇକି ଗାଡି ପୁରେଇଲେ ଗୁଟେ। ଏଇନା ପଇସା କମଉଛନ୍ତି ଭଲ କି ନାଦିକି ପଇସା କମଉଛନ୍ତି।
ଭଲନା ଆଉ।
ଏ ସବୁବେଳେ ଛୁଟରୁ ବଡ ହୁଅନ୍ତି ନା ବଡ଼ରୁ ଖାଲି ବଡ଼ ହେଇଯିବ କି?
ଛୋଟ ରୁ ବଡ ହଁ ବିନ୍ଦୁ ବିନ୍ଦୁ ଟୁ କଣ ପାଣିରେ ସିନ୍ଧୁ।
ହଁ।
ଆଉ କଣ କହୁଛ ଆଉ
ଗାଡି ମିଶନ ଖତମ ହେଇଗଲା ଆଉ
ତାଙ୍କ ମନଟା ଭାଙ୍ଗି ଯାଇଥିବ ଏଇନା ଆଉ।
ଆଉ ମୋର ଭାରି ଇଛା ଥିଲା ଚଲେଇବା ପାଇଁ ଟିକେ ଆଣିକିରି।
ହେଁ ଫର୍ଚୁନର ଚଲେଇଥାନ୍ତୁ ଆଉ।
କଣ କରିବା ଆଉ। ମୁଁ ଶୁଣିଲି ଯେ ମ ତେ ଭଲ ଲାଗିଲାନି ମୁଁ କହିଲି ବାବା ଏମିତି ଜଣେ ବାପା ଥିବ ଯଦି ଆଉ କଣ କରିବା କହିଲୁ।
ସେ ତା ବାପାଙ୍କ ନାଁ ରେ ଗାଡିଟା କରିଥିଲେ ଠିକ ହେଇଥାନ୍ତା ବୋଧେ।
ହୁଁ।
ଏମିତିଆ ଏ ଏତେ ତ କୃତ୍ରିମିଆଁ ପୁଣି ତାଙ୍କ ନାଁରେ ରହିଲେ ଆହୁରି ବଡ କୁତ୍ରିମିଆଁ ଜାଣିପାରୁନାହାନ୍ତି ତାଙ୍କର
ପଇସା ପତର ଗାଏବେ ପଇସା ପତର ଗାଏବେ ହେଇ
ଗାଏବ ନୁହେଁ ଏମିତି ଜଦି କରିଥାନ୍ତା ତା ବାପାଙ୍କ ନାଁରେ ତାଙ୍କ କୁତ୍ରିମ ଗୁଣ ଜାଣିପାରିଥାନ୍ତେ କି?
ହୁଁ।
ଏଇନେ ଜାଣିଲେ ନା ନାହିଁ।
ହଁ।
ଆଉ ଆଉ କଣ କହୁଛିୁ କହ?
ତାଙ୍କ ନିଜର ଫୁଣି ଗୁଟେ ଗାଡି ଅଛିରେ ପୁଅ ତାବାପା ତା ବାପାଙ୍କର।
ଓହ ତଥାପି ଗୋଟେ ଗାଡି ଅଛି ତଥାପି ମାନେ ଗୁଟେ କରେଇ ଗାଡିଟେ କରେଇଦଉନାହାଁନ୍ତି।
ହଁପା। ହେଲେ ସେ ତାଙ୍କ ନାଁରେ ଆଣିନାହାନ୍ତି ଗାଡିଟା ଆଉ ତାଙ୍କ ସାଙ୍ଗ ନାଁରେ ଆଣିଛନ୍ତି ଆଉ।
ସାଙ୍ଗନାଁରେ ଆଣିଛନ୍ତି କଣ ପାଇଁ?
ଆରେ ନିଜ ନାଁ ରେ ଆଇଁଲେ ସବୁ କଟିଯିବ ପିଏମ କିଷାନ ଫିଏମ କିଷାନ ସବୁ। କାଳିଆ ଜୁଜୁନା ସବୁ ପଇସା ଆଉ କିଛି ଆଇିବନି ହେରା।
ଓହୋ। ତାଙ୍କ ସାଙ୍ଗର ତ କଟିଯାଇଥିବ?
ତାଙ୍କ ସାଙ୍ଗର ସେ ତାଙ୍କର ବହୁତ ଗାଡି ତାଙ୍କ ତା ସାଙ୍ଗର ସେ ବିଜିନେସ କରୁଛନ୍ତି ହେଲା ହଁ ଏଇଟା ସେ ଏଇଟା ଦେଖେ ରାସ୍ତାରେ ଫର୍ଚୁନରଟା କାଳିଆ ଫର୍ଚୁନରଟ ଯାଉଛି ଇଆଡୁ। ଦେଖ ହେପଟ ଲାଇନରେ ହଁ ହଁ ଦେଖେ
ହଁ ହଁ ଦେଖିଲି ଦେଖିଲି ବ୍ଲାଗଡା ଭାଇ ଆ ଆଗରେ ଜଉ ଲେଖାହେଇଚି ତାର ଫରଚ୍ୟୁନର ଟା ଏଇଟା ମସ୍ତ ଲାଗୁଚି ରେଞ୍ଜ ରୋଭର ଲେଖାହେଇଛି ଷ୍ଟାଇଲରେ ହଉ କାଟିଲି ଆଁ ତୁ କାଟେ ତୁ କାଟେ।
ହଉ ହଉ।